ହ୍ୟାଲୋ ହଁ କଣ କରୁଛନ୍ତି?
ଏ ବସିଥିଲି ପିଲାଙ୍କ ପାଖରେ।
ଅ ଓହୋ ଆଉ କଣ ଖାଇଛନ୍ତି ସଖାଳୁ?
ସଖାଳୁ ନାଁ କିଛି ଖାଇନି।
ଓହୋ କଣ ସ୍କୁଲରେ ଖାଇବେ ନା ଆ ଛୁଟି ବାଜିଥିଲେ?
ନା ସିଏ ହଷ୍ଟେଲ୍ ରେ ରହୁଛି ପରା।
ଓହୋ ଆଚ୍ଛା ଖାଇବାକୁ ଦେଇନାହାନ୍ତି ହଷ୍ଟେଲ୍ ରେ।
ହଁ ଏଇନା ଯିବେ ସବୁ ଖାଇବେ ଗାଧେଇ କି ଖାଇବେ ଆଉ।
ଅହ।
ସକାଳେ ବିସ୍କିଟ୍ ଫିସ୍କିଟ୍ କରି ଖାଉଚନ୍ତି ଆଉ ତାପରେ ଟାଇମ୍ ହେଲେ ଖାଉଚୁ ତାପରେ ରବିବାର କହିକି ଟିକେ ଲେଟ୍ ହେଇଗଲେ
ହ ଆଉ ଆଜି ହଷ୍ଟେଲ୍ ରେ କଣ ଖାଇବା ଚିକେନ୍‌ ନା ମାଛ? ଓହୋ।
ସାଧା ପନିର୍ ଆଜି ଅଛି।
ଆଚ୍ଛା ଆପଣ ଖାଉନାହାନ୍ତି ନା କଣ। ଯାଇଁକି ଟିକେ ଓ
ନା ଏଠି ହୋଉନି ଟୋଟାଲି ଆଉ କେମତି ଖାଇବ।
ହଁ ଆପଣଙ୍କ ଘର ପା ଭୁବନ ଆପଣ କଣ ଏଠି ରହୁଛନ୍ତି?
ଆରେ ଭୁବନ ନାହିଁ ଆମ ଘର ଚଣ୍ଡିପାଳ।
ଓହୋ ଚଣ୍ଡିପାଳ।
ହୁଁ।
ଆଛା।
ଏଠି ରହୁଛି ଟିଚର ଅଛି କହିକି ଅଛି ହଷ୍ଟେଲରେ ଆଉ।
ଉଁ ହୁଁ ଚଣ୍ଡିପାଳ ମାନେ ଗୋଡା ହେପଟୁକୁ ତ।
ନା ନା ଏଟା ଏପଟେ ଏଇଠୁ ଆଉ ଛଅ କିଲୋମିଟର।
ଓହୋ ଆଚ୍ଛା ଉଁ ହୁଁ।
ଆପଣଙ୍କର କେତେ ଟଙ୍କା ହେଲାଣି?
ମୋର କାଲି ରାତିରେ ଆସିଲା। ରାତି ନଅଟା ଚାଳିଶାଳୁକୁ ନା କଣ ଉଁ କୁଁ ଚାରିଶ ଦଶ।
କେତ୍ ସମୟ କଥା ହେଇଥିଲେ କି?
ଆ ମୋର ହେଲାଣି କେତେଟା କଲ୍ ହେଲାଣି ମୋର।
ଏକୋଉଶଟା ବାଇଶଟା ହେଲାଣି କାଲି ହେଇଥିଲା ଏକୋଇଶଟା।
ଓଁ ସେ ଏକୋଇଶଟା ଆସିଲା ନା କଁ ନା କେବେ ଖୋଲିଥିଲେ ଆପଣ?
ନା ମୁଁ ଖୋଲିଣି ଦି ଦିନିକୁ ତିନ ଦିନ ଖଣ୍ଡେ ହବ। ଛେଇଥିରେ ଇନ୍ତି କଥା ହଉଚି ଦି କେତେଟା କ ଉଁ ଏମତି କଥା ହେଲାକୁ ସେ ହେଇଯାଇଚି ଆଉ ମୁଁ ପୁଣି ଆର ଟାକ୍ସଟା କରୁଚି।
ଆଉ ଗୋଟେ ଟ୍ୟାକ୍ସ କଣ ଅଛି କି?
ଆଉ ଗୋଟେ ଟାକ୍ସ ଅଛି ବା ତମେ ଖାଲି କଁ କହିଲେ ସିଏ ଦେଇଥିବ ଗୋଟେ ଭଏସ୍ ମେସେଜ ଆପଣ ତାକୁ ଲେଖିକି ଦେବେ। ଆଉ ଫୁଣି ଏବେ ଗୋଟେ କଣ ନୂଆ ଆସଚି ମୋ ପାଖୁକୁ ଆସିନି ଦେଇ ପା ଦିଦି ପାଖୁକୁ ଆସଚି ତାର ଆସଚି ଏଁ ସିଏ ଦେଇଥିବ ଗୋଟେ ଲେଖାଟେ ତମେ ଭଏସ୍ ମେସେଜ କରିକି ପଠେଇବ ତାର ଆସିଲାଣି କାଲିଠୁ ସିଏ କରସାଇଲାଣି।
ଓହୋ ମାନେ ଏଇ କଥା ହେବାଟା ମାନେ ଏଇଟା କନ ରେଗୁଲାର ମାନେ ଆଉ କଣ୍ଟିନିଓସ୍ ସେଟା ରହିବ ନା କେମତି କଣ?
ତ ଆଜି କହୁଥିଲେ ବାର୍ ଟା ଭିତେରେ କଁ ସରିଯିବ ବୋଲି।
ଓ ବାରଟା ଭିତେ ସରିଯିବ।
ହଁ।
ଏ ଏଟା ସମସ୍ତଙ୍କ ପାଇଁ କୋ କୁହାଯିବ ନା ନା ପୋ ପୋ ଯୋଉଁ ଆଁ ଆଁ
ନା ନା ସମସ୍ତଙ୍କ ପାଇଁ ସରଯିବ ବ୍ଲକ୍ ହେଇଯିବ।
ଓହୋ ତାହେଲେ ଆଉ ନୂଆ ଟ୍ୟାକ୍ସ ଆସିବ ବୋଧେ ଆଉ ନା କଁ।
ହଁ।
ଓହୋ ମୁଁ ଏରା ଇଣ୍ଟରେଷ୍ଟ୍ ନେଇକି କରୁନଥିଲି ମୋ ମୋ କଁ କହିଲେ ଯେ ମୁଁ ଖାଲି ଚାରି ପାଞ୍ଚ ଦିନ କି ସାତ ଦିନ ଖଣ୍ଡେ ହେଇଯିବଣି ମୁଁ କଲିଣି ଏଇ ସୋମ୍ ସୋମବାର ଦିନଠୁ ମଙ୍ଗଳବାର ରାତି ଗଲା ମଙ୍ଗଳବାର ରାତି ଗଲା ମୁଁ ତାପରଠୁ ଉଁ ନାଁ ମିଳିବନି କହିଲି ମୁଁ
ମୁଁ ବି ତ ସେନ୍ତି ନା ମିଳିବନି କହିକି ମୋ ଦେଇର ଆସିଲା ଠୁ ମୁଁ କହିଲି ଏ ହେ ଭୁଲ୍ କ ଛି ଛି ମୁଁ କାଇଁ କରିନଥିଲି। ମୁଁ ମୁଁ ଫୁଣି ପଢୁଚି ନା ପଢା ଭି ତେରେ ଫୁଣି ଏରା ହେଲେ ସିଏ ଡିଷ୍ଟର୍ବ ହେଇଯିବ ଆଉ ପଢୁଚି ମୁଁ ପ୍ଲସ୍ ଥ୍ରି କରୁଚି ସେଟା ତ ଛାଡା ଏ ତାପରେ ସିିଟି ପାଇଁ ପଢୁଚି ସେ ଫୁଣି ସେଟା ନ ଦେଖିଲେ ଇଏ କଲେ ଆଉ ଏଇଟା ହଁ ଏଥିରେ ତ ମୋର ଅଧା ଡାଟା ପଳଉଚି ମୁଁ ଦେଖିକି ପଢିବି କେମତି।
ସେଇଟା ତ ପ୍ରୋବ୍ଲେମ୍ ତା ପଢିଲେ ବି ଗୋଟେ ମାଇଣ୍ଡି ମାନେ ଇଆଡେ ବି ରହିଯାଉଚି କଥାଟା ହଉଚି ସେଟା।
ଥିଲି କରୁନଥି‌ ଫୁଣି ଏଟା ହେଲାଠୁ ଫୁଣି ଲା ଲାଇନ୍ ରହୁନି ବର୍ଷା ରହୁଚି। ଠିକ୍ ସେ ଲାଇନ୍ ରହୁନି ଇଏ ହଉନି ଆଉ ଏତେ ଜୋରେ ଶୀତ ପାଗ ଫୁଣି ଇଛା ହଉନି ଫୁଣି ମୁଁ କିହିଲି ହଁ ଏକାଥେରେ କଲେଜ ଗଲେ ଚାର୍ ଆକୁ ଛାଡିଦେବିି ପଢିବି ବସିକି ଆଉ। ଆଜି ହେଇ ଯାଇଥାନ୍ତି କାଲି ଯାଇଥିଲି ଆଜି ଫୁଣି ବର୍ଷା ଲାଗିଚି ଫୁଣି ପ୍ରିନ୍ସ୍ ସାରଙ୍କୁ ବାପା ଫୋନ୍ କରିକି କହିଦେଲେ ସାର୍ ଆଉ ଯାଇପାରିବିନି ସିଏ କହିଲେ ହଉ ଆ କାଲି ଆଡକୁ ଆସନ୍ତୁ ନହେଲେ।
ଓହୋ ସିଟି ପ୍ଲସଥ୍ରି ତ କରୁଛନ୍ତି ପୁଣି ଆଉ ସିଟିଟା କାଇଁ ପକଉଥିଲେ ଏକାଥରେ ତ ବି ଇ ଡି କରିଦେବେ।
ଏ ବି ଇ ଡି ତ କରିବି କିନ୍ତୁ ସିଟିିଟା ପକେଇ ଦଉଚି କାଳେ ବାଜି ଯିବ।
ବାଜିଲେ କଣଟା କରିବୁ ମୋ ମତରେ ବି ଟା ଟୋଟାଲେ
ହ ହୁଁ- ପ୍ଲସ୍ ଥ୍ରୀ କରିବିନି ଆଉ ବିଡ଼ି- ବିଇଡ଼ି ହେଇ- ହେଇଗଲେ ସରି ସିଟିି ହେଇଗଲେ ପ୍ଲସ୍ ଥ୍ରୀ କରନ୍ତିନି ସିଟିି ପାଇଁ ପଳାନ୍ତି ହିଆଡେ।
ବିଇଡି ଟା ବେଟର୍ ହବ ମୋ ମତରେ ସିଟି ଠୁ।
ହଁ ଦେଇ କରୁଚି ବିଇଡି।
ଆପଣ ଚା- ଦେଖନ୍ତୁ ବିଇଡି ଟା ରେଗୁଲାର୍ ପୋଷ୍ଟ୍ ବାହାରୁଚି ମାନେ ପ୍ରାୟେ ସେଇ ସିଟି ତୁଳନାରେ ବିଇଡି ଟାର ରେଗୁଲାର ପୋଷ୍ଟ ବାହାରୁଚି କିନ୍ତୁ ସିଟିର ଟୋଟାଲେ ଏ ଯଉ ଦେଖ ସାତ ବର୍ଷ ତଳେ ଦେନ୍ ଲାଷ୍ଟ ନା ଲାଷ୍ଟ ଟାଇମ୍ ବାହାରିଥିଲା ସେଟା ହଉଚି କୋଡିଏ ହଜାର କୋଡିଏ ସେ ପୋଷ୍ଟ ଡିପୋ-ଏ ଯଉ ପୋଷ୍ଟିଙ୍ଗ୍ ଦେଇଥିଲା ଚଉଦରେ। ତାରେ ଫୁଣି ବାହାରିବ କହିିଥିଲା ଏତ ଦି ବର୍ଷ ତିନିବର୍ଷ ଲାଗିଲାଣି ପୋଷ୍ଟିଙ୍ଗ୍ ବାହାର କରୁନି। ଏଇତ ବାହାରିବ ବାହାରିବ କହିକି ଇଲେକ୍ସନ ଅଛି ସେ ବାହାର କରିବାର ନାଇଁ। ଅଁ-ସିଟି ଅପେକ୍ଷା ମୋ ମତରେ କଁ
ହଁ ମୁଁ ସେମତି ପ୍ଲସ୍ ଥ୍ରୀ ଟା ଆମର ଏତେ ବେଶୀ ଏଠି ମାନେ ଦେଖୁନାହାନ୍ତି ସେ ମୁଁ କଣ କରିବି ବସିକି ମୁଁ ମୋର ସିଟି ପାଇଁ ମୋର ଦେଖୁଚି ପଢୁଚି ଇଏ ର ଯେତିକି ହେଇଗଲା ହେଇଗଲା ଭଲ କଥା ନହେଲେ ମୁଁ ମୋର ପ୍ଲସ୍ ଥ୍ରୀ ପରେ କରିବି ମୋର ବିଇଡି ଆଉ।
ଫାଷ୍ଟ୍ ଇୟର୍ ନା ସେକେଣ୍ଡ୍ ଇୟର୍ ପ୍ଲସ୍ ଥ୍ରୀ?
ପ୍ଲସ୍ ଥ୍ରୀ ଫାଷ୍ଟ୍ ଇୟର୍।
ହଁ ଫାଷ୍ଟ ଇୟର ଯଦି ତାହେଲେ ଠିକ୍ ଅଛି ଚଳିବ ଆଉ କିନ୍ତୁ ସେଖେଣ୍ଡ୍ ଇୟର୍ ଫେକେଣ୍ଡ୍ ଇୟର୍ ଏ ଟୋଟାଲେ ଆପ୍ଲାଏ ସେକେଣ୍ଡ୍ ଇୟର କି ଥାଡ୍ ଇୟର ଟୋଟାଲ୍ ସିଟି ଟ୍ରାଏ କରିବନି କାଇଁ ନାଁ ଫାଷ୍ଟ୍ ଇୟର ହଁ ଛାଡିଦେଲେ ବାଧିବନି। ଗୋଟେ ବର୍ଷ କରିକି ଫୁଣି ଆଉ ଗୋଟେ ବର୍ଷ କରିକି
ହଁ ପା ହଁ -ହଁ -ହଁ ଏଇ ଅଛି ବା ଏଇ ଜୁଲାଇ ଲାଷ୍ଟ୍ କୁ ନହେଲେ ଅଗଷ୍ଟ୍
ହଁ ଏକ୍ଜାମ୍ ଟା ହେଇନି ନା କଣ ଅନର୍ସ କଣ ନେଇଚନ୍ତି?
କମ୍ପ୍ୟୁଟର ସାଇନ୍ସ୍।
ହୁଁ।
କମ୍ପ୍ୟୁଟର ସାଇନ୍ସ ଢେଙ୍କାନାଳ ଅଟୋନମସ୍ ରେ?
ନାଇଁ ନାଇଁ ଢେଙ୍କା ନାଇଁ ଇଟେକ୍ ରେ।
ଓହୋ।
ହୁଁ- ମାଥ୍ ଦେଇଥିଲି ମ୍ୟାଥ୍ ନେଇଥିଲି ଯେ ଆଉ ଗୋଟେ ଜାଗାରେ। ତାପରେ ସେଠି ମତେ ଭଲ ଲାଗିଲାନି ପାଞ୍ଚ ଛଅ ଦିନ ଖଣ୍ଡେ ରହିଚି ତାପରେ ପଳେଇ ଆସିଲି। ତାପରେ ଇଟେକ୍ ରେ ଲେଖେଇଲି କମ୍ପୁଟର ସାଇନ୍ସ ନେଇକି ଲଖେଇଲି ଆଉ।
ହଁ
ସେଠି ମ୍ୟାଥ୍ ର ସେଠି ମ୍ୟାଥ୍ ର କେହି ନଥିଲେ ମାତ୍ର ଦି ଜଣ ସେ କଣ ବେଶୀ ଦେଖ ହନ୍ତିନି କଣ ଆଉ ପ୍ଲସ୍ ଟୁ ମୋର ଜାଭିଅର୍ ରେ। ଯାଜପୁର୍ -ଯାଜପୁର୍ ଜାଭିଅର୍।
ସବୁ ବାହାରେ ବାହାରେ ତାହାଲେ।
ବାହାରେ ବାହାରେ।
ଓ ହବନା କିଛି ପଢା ହେଇନି ତାହେଲେ ହାଇସ୍କୁଲ୍ ରେ ବି ହବନା ହେଟା ବି ବାହାରେ?
ନା ହାଇସ୍କୁଲ୍ ଟା ଏଇଠି ତପବନ ରେ।
ତପବନ ରେ?
ହଁ।
ଭବନ ପିଲା ହେଇ ତ
ଏ ମୁଁ ଭୁବନ ବୋଲି କଣ ପ୍ରପର ଭୁବନ- ଭୁବନ ମାନେ ଏଇ କୁନ୍ଦାପଟଣା।
ତମର କୁନ୍ଦାପଟଣା?
ହୁଁ। ହ
ଓ ହୋ ମୁଁ ଭାବୁଚି ଭୁବନ ବୋଧେ ଓହ କୁନ୍ଦା ପଟଣା ଦେଇ ତାହେଲେ ସେ ଯଉ ଇଏରେ ରହିକି ତାହେଲେ କରୁଚ ନୁହେଁ କି?
ଆଜ୍ଞା ସେଇଠି ପଢୁଥିଲି ତ ପଢୁଥିଲି ଟେନ୍ ହାତ ପଢୁଥିଲି ତାପରେ ଗଲି ହେପଟକୁ କଣ ବାହାର କୁ ଗଲି ଆଉ
ମୁଁ ଭଲସେ ଟୋଟାଲ ସିଟି ସିଟି କଲେ ଲାଇଫ ଟା ବରବାଦ ହେଇଯିବ।
ଆଜ୍ଞା
ମୋ ମତରେ ତ ଭଲନୁ
ଏଇଠି ଜଣେ ଆମ ଦିଦି ପଢୁଥିଲେ ସିଟି ସେ ଦେଲେ ତାଙ୍କୁ ପାଇଲେ ସେ ପଢିଲେ ତାମରେ ସିଟି ପାଇଁ ଯକି ତାପରେ ତା ଯଉ ଚାକିରି ହେଇଯାଇଛି ଏବେ ତାଙ୍କର
ସେଇଟା ଟିକେ ଏଇଟା ଏବେ ଟିକେ ପୋଂ ଦେଇଦେଇଛି କହିକି ସମସ୍ତେ ସେଥିପାଇଁ ଟିକେ ମାନେ ସେଥିପାଇଁ ଲାଗୁଛନ୍ତି କିନ୍ତୁ ମାନେ
ଯଦ ହେଇଯାଉଛି ଗୋଟେ ଜିନିଷ ତାହେଲେ କାହିଁ
ସହଜରେ କୋଉ ଜିନିଷ ଟା ହବ ସହଜ କିଛି ନୁହଁ ଫାଷ୍ଟ ଟାଇମ ବାହାରିଲା ଗୁଡାଏ ପୋ ଷ୍ଟ ବାହାଥିଲା କହିକି ହେଇଗଲା ହେଲାକି ୟା ପରେ ତ ଯାହା ହେଲେ ବି ଦବ ପ୍ରିଲିମ୍ ମେନ୍ କରିବ ଯଦି ଇୟା ପରେ ତ ନିଶ୍ଚିତ ପ୍ରିଲିମ ମେନ୍ କରିବ। ହଁ ଏଣ୍ଟ୍ରେଷ୍ଟା ଟଚର ଏଣ୍ଟ୍ରଷ୍ଟଟା ନିଶ୍ଚିନ୍ତ ଭାବରେ କମ୍ପିସନ ହବ ପିଲା ଯେତିକି ପୁଣି ହେଇଗଲେଣି। ତମର ସରିଲାଣି ବଢାପରା?
ନାଇଁ ପୁଣି ପଢାପଢି କରୁଛନ୍ତି କଣ ଟିଚର ପାଇଁ ନା କଣ ନା
ହଁ ହଁ ଟିଚର ପଡଉ
ଓହୋ ଆପଣ କଣମ୍ପୁଟର ସାଇନ୍ସ ପା
ନା ନା
ଆଉ ଆଉ କମ୍ପ୍ୟୁଟର ପଢୁଥିଲେ ଯେ କହୁଥିଲେ।
ମୁଁ କେତେ ବେଳେ କହିଲି କମ୍ପ୍ୟୁଟର ପଢୁଥିଲି।
କାଲି କହୁ ନଥିଲେ ଛୁଆ ଏଇଠି କମ୍ପ୍ୟୁଟର ସି
ପିଲା କମ୍ପ୍ୟୁଟର ପିଲା କମ୍ପ୍ୟୁଟର ଶିଖିଛନ୍ତି ମୁଁ ଅଛି ତାଙ୍କ ପାଖରେ।
ଆ ଆଚଛା
ମୁଁ ମୋର ସିଟି ବି ବିଡ ବି ଦିଟାଙ୍କ ମୁ କରିଚି।
ଆଚ୍ଛା
ନାଇଁ ପୋଷ୍ଟ ବାହାରି କହିକି ଟିକେ ରହିବା କଥା ଆଉ।
ପୋଷ୍ଟ ବାହାରିଲେ ସରିଲା ଏଠି ଯିବା କଥାଉ କଣ ଏଠି ରହିବ।
ଆପଣ କୋଉ ଟିଚର୍ ଅଛନ୍ତି କୋଉ ଟିଚର୍ ଅଛନ୍ତି ଆପଣ? ଆପଣ କଣ ପଢୁଛନ୍ତି ଓହୋ
ସିଟି ଟା ସିଟି ଅପେକ୍ଷା ସାଲେରି ଅଧିକା ଏଥିରେ ଆମ ଏ ଯୋଉ ବିଇଡିରେ ହାଇସ୍ ସ୍କୁଲ ଟିଚରରେ ତେଣୁକରି ଓବିୟସଲି ତାପରେ ହେବାରେ ଏଇଟା ଟିକେ ଧର ଏବେ ରେଗୁଲାର କରିଦେଲା
ଉ ବିଇଡରେ ଦେଲେ ତମେ ହାଇସ୍କୁଲରେ ପଢ଼ିବ ହାଇସ୍କୁରେ ସେ ଅଧିକ ଟେନସନ ସେ ଖାଲି ଛୁଆ ଏଟା କେମିତି ହେଲା ହେଟା କେମିତି ହେଲା ଏଟା ଏମିତି ଏମିତି ଆଉ ସିଟିରେ କଣ ଛୁଆ ପ୍ରଥମରୁ କେତେ
କିଛି ନା ନା ନା ନା ସେଥିରେ ଇଆର କେତେ ଉ ପୋଗ୍ରାମ ଅଛି ମିଡ୍ ଡେ ମିଲ୍ ଙ୍କ ପ୍ଲାନିଂ କର ସେ ଇଲେକ୍ସନ ପ୍ଲାନ ଜନ ଗଣନା ଯା ସେ ଭୋଟର କାର୍ଡ କେତେ ତା ପରେ ଭୋଟରେ ଯୋଉ ତା ନା କଣ ଇଲେକ୍ସନ ଡ଼ିଉଟି କେତେ ପରା ହେରା ପଡୁଛି। ଏ ବଲେ ହାଇ ସ୍କୁଲରେ ବେଶି କାମ ଏ ଶରୀ ମାଇନର
ହଁ ବା ମୁଁ ଜାଣିଛି ଜାଣିଛି ବାବା ସବୁ କରୁଛନ୍ତି ମୁ ଜାଣିଛି।
ଏତେ ଟେନସନ କିନ୍ତୁ ଏ ତମେ ଦେଖ ପ୍ରଥମରୁ ଚ ଦି ପଞ୍ଚମ୍ ଶ୍ରେଣୀରେ ଛୋଟ ଛୁଆଙ୍କର ଯୋଉ ପଡିବ ଆ ଟେନସନ ଲାଗେ କିନ୍ତୁ ବଡ ପିଲାଙ୍କୁ କଣ ତମେ ପଢେଇ ଦେଲ ସେ ବୁଝିଲେ କିନ୍ତୁ ଏମାନଙ୍କୁ ପୁରା ତମେ ବୁଝେଇଲା ଅଳକୁ ପଢେଇାଲା ଆଳକୁ ଚିଡ଼ା ଲାଗିବ ପୁରା ବଡ଼ ପିଲାଙ୍କୁ ବେଶୀ ପାଟି କରିକି ତମେ ଚୁପ୍ କରିବାକୁ ପଡ଼ିବନି କି କହିବାକୁ ପଡ଼ିବନି କିନ୍ତୁ ଏମାନଙ୍କୁ କଣ୍ଟିନିଅସ୍ କହିବାକୁ ପଡ଼ିବ ନ କହିଲେ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
ସେମାନେ ଚୁପ ହେବେନି କି ମାନିବେନି ଏଇଟା ହଉଛି କ ଦେଇଦିଅ ପକେଇଚ ଯଦି ଦେଇଦବ ଏକ୍ସା ଏକ୍ସାମ ତ ଏଇନା ଜୁଲାଇ ରେ ହବ ନାଇ କି?
ହଁ ହେଲା। ଆସିନି ଆସିନି। ହଉ ଆପଣ ଏଇନା କଣ ଖାଇବେ?
ଏ ବରା ଘରିକିଆ ହେଇ ଆସିଛି ସେଟା ଖିଆ ହବ।
ଆଃ। ।
ମୋର ବି କାଲି ମୋର କେତେ ମୋର କରେଇ ନଥିଲି ବେଶି ଯେ ମୋର କାଲି ବି ମୋର ବି ସେଇ ସତଚାଳିଶ ଟଙ୍କା ସତୋସ୍ତରି ପଇସା ଆସିଛି ଆଗଣ।
ହଁ ଆପଣ କରୁନାହାନ୍ତି ନା ଆପଣ ହିଆଡେ ବ୍ୟସ୍ତ ରହିଯାଉଛନ୍ତି କରୁନାହାନ୍ତି ତ ସଇଲା।
ରହିଲାଠୁ ପିଲାଙ୍କ ଇଏ ରେ ରହିଲା ବେଳକୁ କୁଆଡ଼େ ଟାଇମ ହୋଉଛି ତାପରେ ନିଜେ ପୁଣି ପଢ଼ା ପୁଢ଼ି କଲା ବେଳକୁ ୟାରେ ପଢ଼ା ପୁଢି଼ ହେଲା ବେଳକୁ ମାଇଣ୍ଡ ଏଟା ଗୋଟେ ଜାଗାରେ ମୁଁ କରିଦେବି ତିରିଶଟା ଟାସ୍କ କଂପ୍ଲିଟ କରିବି ଇଏ ସିଏ ଇଆଡ଼େ ବି ରହୁଛି। ପଢି଼ ହଉନି କି ଇଆଡ଼େ କରି ହଉନି କି କୁଆଡ଼େ କଣ କରିବ ହଇରାଣ ହଉଛି। ହଁ ହଁ ଏବେ ଯେ ବସିଥିଲି ତ।
ଆଃ।
ଏଇ ବସିଥିଲି।
ଉଁ ହୁଁ।
ହାଇଏଷ୍ଟ ମାନେ ଏଇଟା କେତେ ଏଗାର ନା ବାର ମିନିଟ୍ ନ କଥା ହେଲେ ପରା କରିଯାଉଛି ନା ନାଇଁ?
ହଁ ଦଶ ମିନିଟ୍ କେତେ ସେକେଣ୍ଡ ବୋଧେ।
ତାପରେ ପୁଣି ଇ ହିଁ ମୋର ଗୋଟେ ରିଜେକ୍ଟ ହେଇଥିଲା ଗୋଟେ ରିଜିନ ନେଇକି କଣ ନା କାରିଆ ଆପ ବିଷୟରେ ନକାରାତ୍ମକ କହିଲେ ଏଟା ବି ରିଜେକ୍ଟ ହଉଛି ମୋର ଏଇଟା ଦେଖୁଥିଲି ଗୋଟେ ରିଜିନ ଟେ। ରେଜେକ୍ଟ ହେଇଛି ଗୋଟେ କଲ୍ ଟେ ବି।
ଓହୋଃ। ନାଇଁ ସେଇ ବିଷୟରେ କାହିଁ କଥା ହବ କିଏ? ହିଁ। ଯେତେ ଭଲ।
ହଉ ଭଲ କଥା ପଜିଟିଭ୍ ଓଡ଼ିଆ ବି।
ହଁ, ହଉ ତାହେଲେ ଆପଣଙ୍କୁ କରନ୍ତୁ ଆଉ ହଁ।